ଜୟ ଜଗନ୍ନାଥ। ଏଠାରେ କୋଳାହଳ ଅଧିକ ହେଲାଣି ବସ ର ଧ୍ୱନି ବି ଶୁଭୁଥିବ ଆପଣଙ୍କୁ।
ଯାନବାହାନ ର ଧ୍ୱନି ତ ଶୁଭିବ ଆଉ। କଣ କରାଯିବ ବେଶୀ ନାହିଁ ଚଳଣୀୟ। ଚଲିବ।
ଠିକ ଅଛି ଆପଣ ଆପଣଙ୍କ କଥାକୁ ଆରମ୍ଭ କରନ୍ତୁ।
ଆମେ ଆଉ କଣ ଆରମ୍ଭ
କାଲି ସେଇ ନାଟକଟି ଦେଖିକି ଆପଣଙ୍କୁ କେମିତି ଲାଗିଲା?
ବହୁତ ଭଲ ଲାଗିଲା ଯେ ଭଲ ଲାଗିଲା କିନ୍ତୁ ଯଦି ଆଉ ଟିକେ ତା ଦେହରେ ଭିନ୍ନ କିଛି ହେଇଥାନ୍ତା ତାହେଲେ ମୁଁ ବହୁତ ଖୁସି ହେଇଥାନ୍ତି। ମାନେ ଧର ଗୋଟେ ଝିଅ ଭୁଲ ବୁଝିକି ବାପା ମାଙ୍କର ମୃତ୍ୟୁ ହେଇଛି ସେ ଝିଅଟିର ସତ ଜାଣିପାରିନି ଝିଅଟି କିନ୍ତୁ ଅ ମାନେ ପିଲାଟିକୁ ପାଇଥିଲା ହେଲେ ତାକୁ ଚରିତ୍ର ହୀନର ଆଖ୍ୟା ଦିଆହେଲା। ସେ କିନ୍ତୁ ପିଲାଟିକୁ ପାଇଥିଲା ସେ କିଛି ଭୁଲ କାମ କରିନି ବାପା ମା ମାନେ ସେଇଟାକୁ ସତଟା ତାଙ୍କର ଜାଣିକି ମରିିବାର ଥିଲା। ଆଉ ଏଇଟା କେବ ଏଇଟା ହଁ।
ହଁ ସେଇଟା ତ ଠିକ କଥା ହେଲେ ଏଇ ମାଧ୍ୟମରେ ସମାଜକୁ ଗୋଟେ ମାନେ ବା ବାର୍ତ୍ତା ଦିଆଯାଉଛି କି ଯୋଉ ପିଲାମାନଙ୍କୁ ତମେ ମାନେ ମାନେ ଅବିଶ୍ଵାସ କରୁଛ ପ୍ରଥମେ ତାଙ୍କୁ ବିଶ୍ୱାସ କର ତାଙ୍କଠାରୁ ସବୁ ସତ କ ତା ଜାଣ ସେଥିପାଇଁ ଗୋଟେ ମେସେଜ ମାନେ ବାର୍ତ୍ତା ଦିଆଯାଇଛି।
ହଁ।
ତାପରେ ରହିଲା ଆଜିକାଲି ର ଯୋଉ ସବୁ ପିଲାମାନେ ବାପା ମାଙ୍କ ବଳିଦାନ କୁ ବୁଝି ପାରୁନାହାନ୍ତି ବଡ ହେଲା ପରେ ସେମାନେ ନିଜ ମାନେ ଚରିତ୍ରକୁୁ ବଦଳେଇ ଦଉଛନ୍ତି ଆଉ ବାହା ହେଇ ସ୍ତ୍ରୀ ବୁଦ୍ଧିରେ ପଢିକି ସବୁ କରୁଛନ୍ତି ବାପା ମାଙ୍କୁ ନେଇ ବୃଦ୍ଧା ଆଶ୍ରମ ରେ ଛାଡି ଦଉଛନ୍ତି ଆପ୍ ଆପଣ ଏଇ କୋଉ ଦିନ କହୁଥିଲେ ନା ବୃଦ୍ଧାଶ୍ରମ କାହିଁକି ହଉଛି?
ହଁ ହଁ ମୁଁ ଏବେ କହୁଥିଲି ତ।
ଭାବନ୍ତୁ ଯୋଉ ଲୋକମାନାନଙ୍କର ଉଁ କେହି ନାହାନ୍ତି ସ ସମ୍ପର୍କୀୟ ବୋଲି କେହି ବି ନାହାନ୍ତି ତ ସେଇମାନାନଙ୍କ ପାଇଁକା ହେଇଛି ବୃଦ୍ଧା ଆ ଶ୍ରମ ନୁହେଁ କି ଯାହାର ପିଲା ଛୁଆ ଅଛନ୍ତି ସେମାନେ ଯାଇ ବୃଦ୍ଧାଶ୍ରମରେ ରହିବେ। ବୁଝିପାରୁଛନ୍ତି ନା?
ଏମିତି କିଛି ହୁଅନ୍ତା ମାନେ ନିୟମ ବାହାରନ୍ତା ସରକାର ବାହାର କରନ୍ତେ ଉ ଉ ବାପା ମାଙ୍କର ପୁଅ ବୋହୁ ଥାଉ ଥାଉ ସେମାନେ ବୃଦ୍ଧାଆଶ୍ରମକୁ ଆସୁଛନ୍ତି ସେ ପୁଅ ବୋହୁର ବାପା ମାଙ୍କର କୌଣସି ମାନେ ଜିନିଷ ଉପରେ ଅଧିକା ନାହିଁ। ଏମିତି ତାଙ୍କ ମାନେ ପୈତୃକ ସମ୍ପତ୍ତି ହଉ ଜମିବାଡି ହଉ ଭିଟାମା ଟି ହଉ ଯାହା ବି ହଉ ହଁ ସେମି ଯଦି କରନ୍ତେ ଆଉ ଏମିତି ବି ଆଇନ ବାହାର କରନ୍ତେ ବୁ ମାନେ ବୃଦ୍ଧା ଅବସ୍ଥାରେ କୌଣସି ସେ ପୁଅ ବୋହୁ ଯଦି ମାନେ ହଇରାଣ କରୁଛନ୍ତି ଶାଶୁ ଶଶୁରଙ୍କୁ ବା ବାପା ମାଙ୍କୁ ତାଙ୍କୁ କଠିନ ଶାସ୍ତି ଦିଆହବ। ଏମିତି ଯଦି ସବୁ ବାହାରନ୍ତା ସରକାର ଯଦି ବାହାର କରନ୍ତେ ତାହେଲେ ଦେଖନ୍ତେ କେ କେତେ ଉନ୍ନତି ଘଟନ୍ତା ଆଉ ବାପା ମାଆଙ୍କ ଆଖିରେ ଲୁହ ରୁହନ୍ତାନି। କି ଶାଶୁ ଶ୍ୱଶୁର ମାନେ ଆଉ କାଦନ୍ତେନି।
ମୁଁ ଆପଣଙ୍କ କଥାରେ ଏକ ମତ।
ଭଉଣୀ ଦେଖନ୍ତୁ ଆଗରୁ ମାନେ ଗୋଟେ ଝିଅ ଗୋଟେ ଝିଅ ଡରୁଥିଲା ମାନେ ମୁଁ କେମିତିଆ ଶାଶୁଘର ପାଇବି କେମିତିଆ ଶାଶୁ ଖାସ କରି ମୁଁ ପାଇବି ଗୋଟେ ଝିଅ ଡରୁଥିଲା ବାହାଘର ପୂର୍ବରୁ ଭଗବାନଙ୍କୁ ସମସ୍ତେ ଡାକୁଥିଲେ ଗୋଟେ ଭଲ ଶାଶୁ ଆଉ ଭଲ ଶାଶୁହର ମିଳୁ। କିନ୍ତୁ ଏବେ ଦେଖ ଯୁଗ ପରିବର୍ତ୍ତନ ଏବେ ଶାଶୁ ମାନେ ଡରୁଛନ୍ତି ଆମକୁ କେମିତିଆ ବୋହୂ ମିଳିବ। ମାନେ ସିଏ ଭଗବାନଙ୍କୁ ଡାକୁଚଛନ୍ତି ଆମକୁ ଗୋଟା ଭଲ ବୋଉ ମିଳୁ। ଜାଣିଛ ନା ନାଇଁ ଏ କଥା ମାନେ କେତେ ଦେଖନ୍ତୁ ପରିବର୍ତ୍ତନ ହେଲା। ନା ପରିବର୍ତ୍ତନ ଏଇଟା ହେଲା ଏବେ ଯାହା ହଉ ଜାତି ଅଜାତି ମାନେ ଆଉ କୁ ଭେଦଭାବ ନାହିଁ ପୁଅ ଝିଅ ଭିତରେ ଭେବ ଭେଦଭାବ ନାହିଁ ପୁଅ ଯାହା ମାନେ କରୁଛନ୍ତି ଏବେ ଝିଅ ବି ସେଇଟା କରୁଛନ୍ତି ଏଇଟା ଖୁସି ଲାଗୁଛି। ହେଲେ ଏଇ ଯୋଉ ମାନେ ବୋହୂ ମାନେ ଆଗରୁ ଶାଶୁ ମାନଙ୍କୁ ଯାହାହେଲେ ଡରିକି ରଖୁଥିଲେ। ରହୁଥିଲେ ଏବେ ଶାଶୁ ମାନେ ଡରିକି ବୋହୂ ମାନଙ୍କୁ ରହୁଛନ୍ତି। ହଁ ଆଗରୁ ଦୁଷ୍ଟ ଶାଶୁ ମାନେ ଥିଲେ ବହୁତ ବୋହୁୂ ମାନଙ୍କୁ ମାନେ ହଇ ରାଣ କରିକି ତାଙ୍କୁ ପୋଡି ଜାଳିକି ମାରି ଦେଇଛନ୍ତି। ହେଲା କିନ୍ତୁ ତା ଭିତରେ ବି କିଛି ଭଲ ଶାଶୁ ଥିଲେ ଆଉ ଏବେକାର ବି କିଛି ଭଲ ବୋହୁ ଅଛନ୍ତି। ଆଉ ଖରାପ ଶାଶୁ ଅଛନ୍ତି ଭଲ ଶାଶୁ ଅଛନ୍ତି ଆଉ। କିନ୍ତୁ ଏବେ ବେଶୀ ବୋହୂ ର ରାଜୁତ ଚାଲୁଛି ମାନେ ଆଗରୁ କଣ ଶାଶୁ ମାନେ ତାଙ୍କ ରାଜ ସେ ଚଲାଉଥିଲେ ତାଙ୍କ ଶାଶୁ ଶାଶନରେ ସେ ସମସ୍ତଙ୍କୁ ରଖୁଥିଲେ ହେଲା। ଏମିତି ଆଉ। ଆଗରୁ ବୋହୁ ଭଲ ହୁଅନ୍ତୁ କି ଖରାପ ହୁଅନ୍ତୁ ଶାଶୁ ମାନଙ୍କୁ ଡରିକି ରହୁଥିଲେ। ଏବେ କିନ୍ତୁ ଶାଶୁମାନେ ବୋହୁ ମାନଙ୍କୁ ଡରିକି ରହୁଛନ୍ତି। ଏତେ ପରିବର୍ତ୍ତନ ହେଲା। ଶୁଣି ପାରୁଛନ୍ତି?
ହୁଁ ହୁଁ।
ଓ ଆପଣ ଚୁପ୍ ହେଇଗଲେ ତ ମୁଁ ଭାବିଲି ବୋଧେ କିଛି ଶୁଭୁ ନାହିଁ ଆପଣଙ୍କୁ।
ନାଇଁ ନାଇଁ ମୁଁ ଶୁଣୁଛି। ହଁ
ଆଉ ଗୋଟା ନୂତନ କଥା ଜାଣଁବେ କି ଆଉ ମୁଁ ଯୋଉ ରାତି ବ ପତ୍ରଟି ପିନ୍ଧିକି ବୁଲଥିଲି ବୁ ଆଉ ତମ ବଡ ଭାତା ଆଜି କହୁଛନ୍ତି କଣ ଆଉ ଶାଢୀ ପିନ୍ଧା ହବନି ଆଉ ଏଇ ପିନ୍ଧା ହବ ମୁଁ କହିଲି ଆଉ ପିନ୍ଧଉଛି ଆଉ ଶାଢୀ ରେ ବହୁତ ପଇସା ଖର୍ଚ୍ଚ ହଉଛି ଶାଢୀ ଶାଇଆ ସାଢେ ତିନିଶହ ଶାଇଆ ଶହେ ବ୍ଲାଉଜ ପଚାଶ ଆଉ ଇଏ ଯୋଉ ରାତ୍ରି ବସ୍ତ୍ରଟିରେ ଜମା ଦୁଇ ଟଙ୍କା ଦୁଇଶହ ଭିତରେ ଖର୍ଚ୍ଚ ହଉଛି ନା ଆଉ ତାହେଲେ ମୋ ବରମୁଣ୍ଡା ଟା ପିନ୍ଧୁନ ମୁ କହିଲେ ନା ନା ମାନେ ଶାଢୀରେ ତ ହେଲେ ଟିକେ ଦେଖା ଯାଉଛି ଅଙ୍ଗ ପ୍ରଦର୍ଶନ ହେଇଯାଉଛି ଆଉ ପେଟ ପିଠି କିନ୍ତୁ ଏଥରେ ତ ମୁଣ୍ଡଠୁ ବଡ଼ ଯାକେ ପୁରା ଘୋରେ ହେଇକି ରହୁଛି ତାପରେ ଟିକେ ସଫାସଫି କରିବାକୁ ଶାଢୀ ମତେ ପଡୁନି ଏଇଟା ଗୋଟେ ଧୋଇ ଦଉଛି ମତେ ଟିକେ ସୁବିଧା ଆଉ ଏମିତି ଆଜି ସକାଳୁ ଆମ ଭିତରେ ବାର୍ତ୍ତାଳାପ ହେଇଛି ଆଉ ତମେ ଟିକେ ଥିଲା ଆଉ ଟିକେ ଭଲ ହେଇଥାନ୍ତା ଆଉ ସେଠି ଯୋଉ ବଡ ଭଉଣୀ ତମର ବଡ ଭଗ ମାନେ ମୋ ବଡ ନଣନ୍ଦ ସିଏ କହୁଛନ୍ତି